ହ୍ୟାଲୋ କଣ କରୁଥିଲେ?
ହ୍ୟାଲୋ।
କହିଲେ ଖାଉଛି ଆସନୁ
କାମ ସରିନି?
ହଁ ସରିଯାଇଛି ସାରିଛି ତ ଜଷ୍ଟ ମୋ ମନ।
ଦେୟା
ହଁ ଖାଇ ସାରିଲିଣି।
ଖାଇବା ସରିଲା ନା ନାଇଁ?
ହଁ ସରିଲାଣି।
ସବୁ କାମ।
କମ ବି ପଇଲାଣି।
ହଉ ଆଜି ମୋର ବାକି ସରିନି। ମୋର ଟିକ କାମ ଆଜି ସରିନି।
ଓହୋ।
ହଁ ଏଇ ଯୋଉ ସ୍କୁଲ ପିଲା ଖୋଲି ସ୍କୁଲ ଖୋଲି ଯାଇଛି ପିଲାଙ୍କର।
ହଁ।
ଆମ ବାପା ସ୍କୁଲ ପାଖରେ ଦୋକାନ ଦେଇଛନ୍ତି।
ଓହୋ।
ହଁ ଦୋକାନ ପିଲାଙ୍କର ଖାଲି ନର୍ମାଲି ଚକୋଲେଟ୍ ବିସ୍କୁଟ କୁରକୁରି। ଏ ଦେଇଛନ୍ତି ତ ହଁ ଯେ ସେ ଗଲେ ଠିକ ସାଢେ ଗୋଟେରେ ପିଲା ଡାକିଲେ ଆସ ଦୋକାନ ଫିଟେଇବ। ସଉଦା ବି ବାପା ଆଣିଥିଲେ ଦୋକାନ ଫିଟିବ ବୋଲିକା ସବୁ ସବୁ ଥୋଇବାର ଅଛି ସଉଦା ଗୁଡା।
ଓହୋ।
ସେ ଗଲେ ହେରି ଯେ ଏଇନା ଆସୁଛନ୍ତି ମୁଁ ଗରମ ପାଣି ପୁରରେଇକି ଦେଲି ସେ ଗାଧଉଛନ୍ତି। ଗାଧେଇକି ଆସିଲେ ଖାଇବେ ଆଉ ମାଙ୍କ ପାଇଁ ବି ମା ଖାଇଥିଲେ ଏଗାରଟା ବେଳୁଛି ସେ କହିଲ, ମୋତେ ସୋଧ ଅଛି ମୋତେ କହିଲେ ବରା ଦୁଇଟା ପକିିବେ ମୁ ବରା ବି ପକଉଛି। ଆଜି କାମ ତ ତୁଟିନି ଆଉ ତମର
ଦି ପରେ ପରା ଖାଇବେ।
ହଁ ତାଙ୍କ ଇଚ୍ଛା ହେଲା।
ଦେହ ଖପରା ହବନି ଦିପରେ ଖାଇଲେ। ଏ ଖାଇବେ ଖା ତ ପାଞ୍ଚ ନା ଆଉ।
କରିଛନ୍ତି। ତାଙ୍କର ନାଇଁ ତାଙ୍କୁ ବିରି ଜିନିଷ ବରା ପିଠା ହେଲା ସକାଳ ବକ୍ତଟା ସିଝିକି ପଖାଳ ଖାଇବେ।
ଉଁ ହୁଁ।
ଖାଳ ଖାଇସାରିଲା ପରେ ତମେ ଆଉ ଦିନ ଯାକ ଯାହା ଦିଅ ତାଙ୍କ କିଛି ହବନି। ପଖାଳ ନ ଖାଇଲେ ଯାଏଁ ସେ କିଛି ବି ଖାଇବେନି। ସିଏ ସେଇଥିଲାଗି କୋଉ ଓଷା ଉପାସ କିଛି କରିବେନି। କିନ୍ତୁ ପଖାଳ ଖାଇସାରିଲା ପରେ ଆଉ ତୋମେ ଯାହା ଦିଅ କିଛି ଆପତ୍ତି ନାହିଁ। ଆଉ କିଛି ଆ ଆପତ୍ତି ନାହିଁ, ଯାହା ପାଇବେ ସିଏ ତାହା ଖାଇବେ। ହଁ ଆ, ଆଉ ତୋମର ଆଜି ରୋଷେଇ କଣ?
ଓ ଡାଲି
ହ୍ୟାଲୋ।
ଆଉ ମେ ଶାଗ ଭଜା, ଆଉ ପୋଟଳ ଆଳୁ ଭ ଜା ଡା
ହଁ ଡାଲି ଆ, ଆଉ ଆମ ଆଡ଼େ ବୁଲି ଆସୁନ। ଯିବା ବୁଲି ଅଂଶୁପା। ଆମର ଏଇଠୁ ଅଂଶୁପା ଟା ବହୁତ ପାଖ। ବଢ଼ିଆ ପାର୍କ ରହିଛି। ବଢିଆ ପାର୍କ ଟେ।
ବାଃ ଭୁ ସେମାନେ ବହୁତ ଖୁସି।
ହୋଇଟି ବୋଟିଂ କରିବାକୁ ବଢ଼ିଆ ଅଛି। ପାର୍କଟା ବଢ଼ିଆ ହେଇଛି। ଭୋଜି ଭାତ ତ ଏଇ ନୂଆ ବର୍ଷରେ ଯାଇଥିଲୁ ପାଖାପାଖି ପ କେତେ ଲୋକ ଦେ ତିନି ହଜାର ଲୋକ ଭଳିଆ ହେଇଥିବ ଖାଲି ଭୋଜି ଭାତ କର ଟା ବଡ ଏରିଆ ଟା ଖାଲି ଭୋଜି କରିବାକୁ ବଢ଼ିଆ ଜାଗା ଟେ ଦେଇଚି ଏଟା।
ଓ ହଁ ତେବେ ଆଉ ଗୋଟେ ସେ ପାଖାପାଖି ଆଉ ଗୋ ଟେ ବି ନୂଆ ଖୋଲି ଯାଇଚି ସେପଟେ ଲାଇନି।
କୋଉଠା କଣ ଟା କହୁନ କୋଉ ଜାଗା ଟା ଏଠା?
ସେଇ ଯୋଉ କଣ ଶଙ୍କରପୁର ସେ ଆଗ ଆଡେ ଯୋଉ କହନ୍ତି?
ହଁ ଏଇ ଯୋଉ ଧୀରପାଟଣାରେ ଉଁ, ଇଏ ଗା-କଣ ଟା କହିଲ ୱାଟର୍ ପାର୍କ?
ହଁ, ହଁ, ହଁ, ହଁ।
ସେଇଟା ବି ହେଇଛି। ସେଠିକି ଯାଇନୁ କେତେ ଥର ବାହାରିଲୁଣି ଯେ ଯାଇନୁ।
ହଁ ସେଇଠି ଗୋଟେ ଅଛି। ଅ, ଗଲେ ସେ ଦି ଜଣଙ୍କୁ ସେତେବେଳେ ଗଲେ ସେ ଦି ଦିଟା ଆଗ ବୁଲି ଦବା। ସେ ସାପୁଆ ଡେମେ ଆମେ ଯାଇଥିଲୁ।
ସା ଏ ସାପୁଆ ଡ୍ୟାମ୍ ତ ଆମ ଘର କ-ଏଇଟି ମାନେ ପାଖରେ ଆଉ କଣ।
ଅଁ, ହଁ, ହଁ ପାଖରେ ତାହେଲେ?
ହଁ ସାପୁଆ ଡ୍ୟାମ୍ ଆମ ଘରଠୁ ଆଉ ମାତ୍ର ଛଅ ସାତ କିଲୋମିଟର।
ହଁ, ସାପୁଆ ଡ୍ୟମ୍ ପାଖରେ। ଏଇ ଯୋଉ ୱାଟର୍ ପାର୍କ ଟା ଦଶ ପନ୍ଦର କିଲୋମିଟର ଭେତରେ ହବ। ହଁ। କିନ୍ତୁ ଆମ ବାପ ଘରଠୁ ଅଂଶୁପା ଟା ବହୁତ ପାଖ। ଏଇ ଦଶ ଉଁ, ଏଇ ସାତ ଆଠ କିଲୋମିଟର ହେନ୍ତି ଆଉ। ଆମଠୁ ଶାଶୁଘରୁ ଏ, ମ-ଅଁ, ଅଂଶୁପା ଟା ଭଲ ବାଟ। ଅଂଶୁପା କିନ୍ତୁ ଭୋଜିଭାତ କରିବାକୁ ପୁରା ବେଷ୍ଟ।
ହଁ।
ଅଁ, ହଁ କେତେବେଳେ ଆସିବ ମିଶିକି ବୁଲାବୁଲି କରିବା। ଆଉ ହଁ ଘରେ ସମସ୍ତିଙ୍କ ଦେହ ପା ଭଲ ଅଛି?
ହଁ
ହଁ, ହଁ, ତୋମ ଦିହ ଯୋଉ ଗ୍ୟାସ ଫ୍ୟାସ୍ ହଉଛି କେମତି ଅଛି?
ଏ ହଁ ଦେଖିଚି। ମୋବାଇଲ୍ ରେ ଦେଖିଚଛି ଜାଗା ଟା ଯିବାକୁ ବହୁତ ଇଚ୍ଛା କରୁଛି। ଯାଇନି ହଁ ବା।
ଏଇ ଯୋଉ ଅଂଶୁପା?
ଯିବା।
ହଁ, ହଁ ଏଇ ଅଂଶୁପା ତ?
ଖଲାଅଚ୍ଛି।
ହଁ ନାଇଁ ଅଂଶୁପାପାର୍କ ଭିତର ଟା ବଢିଆ ହେଇଛି।
ଆଉ ହ ଖାଇବା ଟା ପୁରା କ ପୁରା କଣ୍ଟ୍ରୋଲ କରିଦେଇଛି ତ
ହ
ମୋବାଇଲ ରେ ଦେଖିଛି ଜାଗା। ସେଟା କିନ୍ତୁ ଯାଇନି
ହୁ। ହଁ ମୁଁ ଖାଇସାରିଲଣିି ବାପାଙ୍କ ପା କରୁଛି। ହଁ ମୋର ଖିଆ ସଇଲାନି ହୁଁ। ଖିଆପିଆ ସାରିକି ଯାଉଛି ବରା ଦିଟା ବାପାଙ୍କୁ ଭାତ ବାଢୁଛି ସେ ଆସୁଛନ୍ତି ତାଙ୍କୁ ଦେଇଦେଇକି ତାଙ୍କ ପାଇଦିଟା କରା ପକେଇବି ଆମ ପୁଅ ଟା ବି ଖାଇବ
ଉ
ଆଉ ମୋ ଝିଅ କା ସବୁ କଟକ ବୁଲି ଯାଇଛନ୍ତି।
ହଁ।
କଟକ ହଁ ସିଏ ତା ବାବା ସିଏ ତା ମଉସା ମଉସୀ ଏକା ସାଙ୍ଗରେ ସିଏ ବୁଲାବୁଲି ଯାଇଛି କଟକ ଯଉ ଆଛ ସ୍କୁଲ ତ ଫିଟିଗଲା ପ୍ରାୟ ପିଲାଙ୍କର ସୋମବାର ଦିନଠୁ ଯିବ ସେଥିଲାଗି ହଁ କଟକ ଆଜି ଯାଇଛି ଏ କଟକର ଯେଉଁ ମ୍ୟୁଜିୟମ୍, ହରିଣ ପାର୍କ ଗଡ ଗଡିଆ ଷ୍ଟାଡିଅମ ଏଇଗୁରା ସବୁ ବୁଲାବୁଲି କରି ଆସି କଟକ ପୁରା ଟୋଟାଲି ଆଜି କାଲି ବୁଲାବୁଲି କରିକି ସେଇଠି ଭଉଣୀ ଘର ଅଛି ରାତିରେ ରହିକି ସେ ସବୁ କାଲି ପ୍ର ଓଳି କି ପରଦିନ ଆସିବି ହଉ ଯାଇଛନ୍ତି ଆଉ
କଲା
ହଁ
ଛୁଆଙ୍କ ଟାଇମ ଏଇଟା ଶୁ ଉ ବୁଲାବୁଲି ଟାଇମ ନା ଆଉ ତାକୁ ବୟସ ଏଇଟା ସେ ବୁଲିବା କାମ
ହଁ ୟା ପରେ ବି ବର୍ଷା ହେଇଯିବ ବର୍ଷା ହେଲେ ଆଉ କୁଆଡ଼େ ପିଲା ବୁଲିବେ।
ନା
ବ ବର୍ଷା ହେଇଯିବ ପିଲାଙ୍କର ସ୍କୁଲ ଫିଟିଯିବ ହଁ ପଢ଼ାପଢ଼ି ଧ୍ୟାନ ଦେବେ ଏଇଠି ଯାହା ତ ଏ ରଜସକାଶେ ପିଲା ବୁଲିବେ ବୁଲି ଯାହା ହେଉଛନ୍ତି।
ହଁ
ଆଉ କୁଆଡେ ଯିବେ ହଁ ଆଉ କଣ? କଣ କହିଲେ?
ତାହେଲେ ଆଉ କଣ କ
ଆ ଆଉ କଣ? ସବୁ ସେମିତି ଆଉ ଚାଲିଛି ଆଉ ସବୁ ଦେହ ପା ଆଉ ଆଉ ତମ ଘରେ ଦୀପାବଳି ଅଛି ନା ନାହିଁ?
ଦୀପାବଳି ଅଛି ଦୀପାବଳି ହୁଏ ହୁଏ। ସେ ବଡ ବଡୁଆ ଯୋଉ ଡାକନ୍ତି ହୁଁ, ସେ କାଉଁରିଆ କାଠିରେ ବଡୁ ବଡୁଆ କରି ଡାକନ୍ତି ହଁ
ହଁ ମୁଁରୁଜ ଫୁରୁଜ ପକେଇ ଆସେ?
ହଁ ସେମିତି ଆଉ ଅଳ୍ପ ଟିକେ ଟିକେ ଏବେ କିଣିବଲେ ଆଉ ଆସିନି।
ମେହେନ୍ଦି
ପୁରା ଜିରୋ ମଟେ
ନାଇ ମେହେନ୍ଦୀ ଟା ଅଳପ ସେମିତି ତ ଘରେ ଝୋଟି ଟା ମାଣବସାକୁ ଝୋଟିଟା ଭଲ ପକେଇ ହେଇଯାଏ
ଓହୋ।
ହଁ। ହଁ, ମୁଁ ପକାଏ ଯେ ଅଳ୍ପ କେରେ ଆଉ।
ମୋ, ସେଆଡ଼େ ଗଲେ ତମେ ଆମ ଘରକୁ ବି ଆସିବାକୁ ପଡିବ।
ହଁ ହେଇ ମାନେ କିରେ
ଆଉ ତୁମେ ଆମ ଲକ୍ଷ୍ମିପୁଜା ଦେଖି ଆସ, ମୁଁ ଯିବି ଆଉ।
ଠିକ୍ ଅଛି।
ହେଇ ମାସେ ଲକ୍ଷ୍ମୀ ପୂଜା।
ହଁ ହଁ।
ହଁ ସେ ଦୀପାବଳି ହବ। ଦୀପାବଳିରେ ପନ୍ଦର ଦିନି, ଆଗ ହବ ଲକ୍ଷ୍ମୀ ପୂଜା ତାପରେ ହେଇ ତ ଦି ତିନି ଦିନିରେ ଦୀପାବଳୀ ଆଉ।
ହଁ।
ବାଣ ମାର
ହଁ ହଁ।
ନା ଡର ଲାଗେ।
କଣ କହିଲେ?
ତାକୁ ମାରନା ଡର ଲାଗେ। ବାଣ ମାର ନା ଡର ଲାଗେ? ହଁ। ମୁଁ ଟିକେ କୁମ୍ପି ମାରିଦିଏ। ଏ ବଡ଼ ବାଣ ଗୁରା ଟିକେ ଡର ଲାଗେ। ହଁ, ଝିରି ଝିରି ତ ସାମାନ୍ୟ ଜିନିଷରା ସମସ୍ତେ ମାରିବେ।
ହଁ ହଁ ହଁ।
ହଁ, ଯୋଉ ଝିରି ଝିରି ଏଟା ଟିକେ ଯୋଉ କୁମ୍ପି ଟା ଡର ଲାଗେନି ବଉଁ ଫଉଁ ଆଉ ଯୋଉ ବାଣ ହେରା ସବୁ ଡର ଲାଗେ। କାଗଜ ଭୂମିକା ସବୁ ଟିକେ ଟିକେ ଡର ଲାଗେ।
ଓହୋ।
ହୁଁ। ଆଉ କଣ? ଆମର ଟିଭି ଲାଗିଛି, କେତେ ସାଉଣ୍ଡ ଦିଆ ହେଇଛି।
ହଁ।
ଆମ ମାଆଙ୍କୁ ଅଳପ ସାଉଣ୍ଡୁ ଆଉ ମୋ ବାଇଲ୍, ରେ ବ୍ରାଇଟନେସ୍ଳ ଅଫ୍, ସେ ବିଲ୍ କୁଲ୍ ଦେଇକି ଚଳେଇ ପାରିବେନି। ମୋବାଇଲ୍ ରେ ସାଉଣ୍ଡ
ଚଳେଇ ପାରିବେନି। ହଁ, ହଁ।
କି ଇଏ ସିଏ ବିଲ୍ କୁଲ୍ ଅଳ୍ପ ଜିନିଷ ଦେଇକି ସେ ଚଳେଇ ପାରିବେନି। ସେ ବେଶୀ ବେଶୀ ଦେବେ। ଯେତେ ଥିବ ତ, ସେ ପୁରା ଯେତେ ସବୁଠୁ ହାଏ ଥିବ ସବୁଠୁ ସେ ଫାଷ୍ଟ ଦେବେ। ସେ କହିବେ ମତେ ଅଳପରେ ଶୁଭୁନି।
ହୁଁ ହୋ।
ଆମେ ପାର୍ଟି କରୁଥିବୁ, ମୁଁ କହିବି ମୋବାଇଲ୍ ଦେଖନି ଆଖି ଖରାପ ହବ, ଏତେ କଣ ଗୋଟେ ଲାଇଟ୍ ଦଉଛ। ଇଏ ଦେଖିଲା ମାନେକେ ଫୁଲ୍ ନଦେଲେ ତାଙ୍କ ମନ ଶାନ୍ତି ହବନି। ହଁ। ଆଉ କଣ?
ହଁ।
ହାଲୋ, ହାଲୋ।
ହଁ, ହଁ ଶୁଭୁଛି କୁହ?
ଆଉ ସବୁ, ବାସନ କୁସନ ସବୁ ମଜା ମୁଜି କରିସାରିଲଣି? ବାସନ ଏଇ କାମ ରୋଷେଇ ବାସ ବାସ ହଁ ସବୁ ଶେଷ। ଏନା ଖାଲି ରେଷ୍ଟ।
ସବୁ ସାରିଦେଇକି ପୁରା ଜ ଧରିଚି ହଁ ହଁ।
ହୁଁ। ଆଉ। ହଁ ହଁ ଏକାବେଳେ ବାସନ ବି ମାଜି ଦେଉଥିବ। ମୋବାଇଲ ଦେଖ ନା ନାଇଁ କାମ ସରିଲା ପରେ ମୋବାଇଲ? ହ୍ୟାଲୋ।
କଣ କହିଲ? ଏଇତ ସେଇଥିପାଇଁ ହଁ ହଁ।
ହଁ।
ହଁ ହଁ ରଖ।